ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ?
କିଛି ନହିଁ ବସିଛି ଆଉ
ହ ଦେହ ଭଲ ଅଛି?
ହଁ ଦେହ ଭଲ ତମର?
ହଁ ମୁ ବି ଭଲ ଲାଗଛି ଆଉ ପହର ଦିନ ତ ରଜ
ହୁଁ
କେତେ ମାନେ ଖୁସି ଅଛ?
ନା ଖୁସି କଣ ସେମିତି ରଜ ତ ଛୋଟ ବେଳେ ଯେମିତି ରଜ ଲାଗୁ ଥିଲା ଆଗରୁ ଯେମିତି ଗୋଟେ ସେଲିବ୍ରେଟ କରିଲେ ଗୋଟେ ଏକ୍ସାଇଟମେଣ୍ଟ ଲାଗୁଥିଲା ଅ ସେମିତି ଆଉ ଗୋଟେ ଏକ୍ସିଇ ଏକ୍ସାଇଟମେଣ୍ଟ ନାହିଁ କିନ୍ତୁ ରଜ ଗୋଡେ ପାଳନ କରିବା କଥା ଆଉ
ହଁ ଆଉ ନୁଆ ଡ୍ରେସ୍ କରିଛ?
ହଁ ନୂଆ ଡ୍ରେସ ହେଇଛି ତମର ହେଇଛି ନା?
କଣ ଶାଢୀ ନା ଡ୍ରେସ ନା ଜିନ୍ସ ନା କଣ ହେଇଛି?
ଶାଢୀ ହେଇଛି ଡ୍ରେସ୍ ବି ହେଇଛି ତମର କଣ ହେଇଛି?
ମୋ ବି ଏଥର ଶାଢୀ ହେଇନି କିନ୍ତୁ ଡ୍ରେସ ହେଇଛି ଆଉ
ହୁଁ ହୁଁ ନା ମୋର ସେ ଶାଢୀ ଟା ମାନେ ଥିଲା ଗୋଟେ ଶାଢଟୀଟେ ତ ସେଇଟା ମୁଁ ମାନେ ତା ବ୍ଲାଉଜ ଟା ଷ୍ଟିଚ୍ କରିଦେଲି ତ ପିନ୍ଧେି ବୋଲି କିନ୍ତୁ ଡ୍ରେସ ହେଇଛି
ହଁ ନାଇଁ ରଜରେ ବି ତ ମାନେ ଶାଢୀ ଫାଢି ପିନ୍ଧିକି ଫଟୋ ଫଟ ବି ଉଠାନ୍ତି ନା ଅଳତା ଫଳତା ହାତରେ ମୁଁ ଗୋଡରେ ଲଗେଇ ପାଉଁଜି ପିନ୍ଧି ଚୁଡି ପିନ୍ଧି
ହଁ ଏ ଏବେ ତ ଗୋଟେ ହେଲାଣି ଯୋଉ ପ୍ରି ସୁଟ ମାନେ ପ୍ରି ସୁଟ କରିଦେଇକି ରଜ ଦିନ ପୋଷ୍ଟ କରିଦଉଛନ୍ତି ସବୁ
ହଁ ସେଆ ଚାଲିଛି ଆଉ ବଆ
ଆଡଭାନ୍ସରେ
କପ୍ ହିଁ ବି ସି ଏ କମ୍ପ୍ଲିଟ କରିକି ଅଛି ତାପରେ ତାର ଏମ୍ ସି ଏ କହିବି ତ ଚାଲିଛି ଦେଖ ଦେଖ କି କଲେଜ
ଓ ହୋ କାହିଁ ଓଜେଇ ଦେଇନଥିଲା କି
ସେବେ
ମୁଁ ବି ସେଇ କମ୍ପଟିଲିଛି
ଆଛା ତମର ଗ୍ରେଜୁଏସନ କୋଉ ଇଅର ପା
ହଁ ଶଇଲାଣି ବନ୍ୟ
ମାନେ କଣ ରଖିଲ ଅ
ୱାନ ଇୟର ହବ ହୁଁ ଥିଲା ଫିଜିକ୍ସ। ଫିଜିକ୍ ଫିଜିକ୍
ଆଉ କଣ ମ୍ୟାଥ୍ ପଢିଆକୁ ଭଲ ଲାଗେ ନା ଇଂଲିଶ ନା ଓଡିଆ ନା ମାନେ କଣ ପଢିଆକୁ ଭଲ ଲାଗେ ସବୁ?
ମତେ ସବୁ ପଢିଆକୁ ଭଲ ଲାଗେ।
ହଁଁ ମୋ ପାଠ ମା ମାନେ କଣ କହିଲ ଗୋଟେ ଏମିତି ଯେ ପଢିଲେ ସବୁ ଆସିବ ନ ପଢିଲେ କିଛି
ହୁଁ।
ନୁହେଁ। ଆଉ ତମ ଘରେ ସବୁ ଭଲ?
ହଁ ଆଉ ଭଲ ଭଲ ସବୁ ଚାଲଚି ଆଉ। ହଁ ତମ ଘରେ?
ହଁ ଆମ ଘରେ ବି ଭଲ। ଆଉ କଣ ରଜରେ କୋଉ ପିଠା ଖାଇଆକୁ ଭଲ ଲାଗେ।
ତମକୁ କୋଉ ପିଠା ଖାଇଆକୁ ଭଲ ଲାଗେ। ତମର ଫେବ୍ରେଟ୍ ପିଠା କୋଉଟା?
ଫେଭରାଇଟ ଏମିତି ନାଇଁ ଆମର ସବୁ ପିଠା ଭଲ ଲାଗେ ହେଲା ମାନେ କୋଉଟା ଏମିତି ଅଧିକ ନୁହେଁ। ସବୁ ପିଠା ଖାଇଆକୁ ଭଲ ଲାଗେ। କିନ୍ତୁ ଅଧିକ ତ ଗାଁରେ ତ ଅଧିକ ଚକୁଳିପିଠା ଇଟିଲି ଏଇଟା ତ ଅଧିକ ହୁଏ ନା। ତ ଆଉ ଆଉ ସବୁ ପିଠା ବି ଭଲ ଲାଗେ। କିନ୍ତୁ ରଜରେ ତ ପୋଡ ପି ଠା ହୁଏ। ଖାଇଆକୁ ଭଲ ଲାଗେ।
ହଁ ରଜରେ ପୋଡପିଠା ହୁଏ, ମଣ୍ଡାପିଠା ହୁଏ, କାକରା ହୁଏ।
ହୁଁ କାକାରା ହୁଏ।
ଆଉ ତମୁକୁ ମିଠା ବେଶୀ ଖାଇଆକୁ ଭଲ ଲାଗେ ନା ବେଶୀ ସ୍ପାଇସି ଖାଇଆକୁ ଭଲ ଲାଗେ?
ଖଟା ମିଠା ମାନେ ଦିଟା।
ହୁଁ ହୁଁ।
ହଁ ଫିପ୍ଟି ଫିପ୍ଟି।
ଆଚ୍ଛା।
ହଁ ତମୁକୁ?
ମତେ ବେଶୀ ଟିକେ ସ୍ପାଇସି ମିଠା ଅଧିକ ମୁଁ ଖାଏନି।
ଖଟାଳିଆ ଜିନିଷ ଟିକେ ଅଧିକା ଭଲ ଲାଗେ ଆଉ ନାଇଁ?
ହଁ।
ଓଡ଼ିଆ ଭଲ ଲାଗେ ଓଡ଼ିଆ?
କଣ?
ଓଡ଼ିଆ ଭଲ ଲାଗେ ଓଡ଼ିଆ?
ବୋଉ କହିଲା ଏଇଆ ଯିବି ଆଁ ଶୁଭୁନି ଶୁଭୁନି?
ମୁଁ କହିଲି ଓଡିଆ ଜିନିଷ ସବୁ ଜାଣିବାକୁ ଭଲ ଲା ଗେ ମାନେ ଯୋଉ କଳା ସଂସ୍କୃତି ଇଏ ଫିଏ ଭଲ ଲାଗେ ତ?
ହୁଁ, ହୁଁ, ହୁଁ, ମୁଁ ବି ମୁଁ ବି ମୋର ବି ମାନେ ହବି ବି ମୁଁ ଯୋଉ ଆ ମାନେ ଆର୍ଟ କରେ ସବୁ ଜଗନ୍ନାଥଙ୍କ ପେଣ୍ଟିଂ ହେଲା ଶ୍ରୀକୃଷ୍ଣଙ୍କ ପେଣ୍ଟିଂ ହେଲା ଆଉ ହଉଛି ମାନେ ଏମତି ଆର୍ଟ ବି ସବୁ କରେ। କ୍ରାଫ୍ଟ ବି ବନାଏ।
ହୁଁ ଭଲ ଭଲ। ବନେଇବା ଦରକାର ସବୁ ଜିନିଷ ଜାଣିବା ସବୁ ଜିନିଷ କରିବାଟା ଭଲ ସବୁ ମାନେ ସବୁଥିରୁ ପାଠ ସହିତ ସାଠ ବି ଯେନ୍ତି
ବୁ ଇଏରେ ଯେମତି ମଲ୍ଟି ଟ୍ୟାଲେଣ୍ଟେଡ ମାନେ ମଲ୍ଟିଟାସ୍କ ଯେମିତି ଗୋଟେ ଇଏରେ କମ୍ପ୍ଲିଟ୍ କରିପାରୁଥିବା ଦରକାର। ତ ମଲ୍ଟିଟ୍ୟାଲେଣ୍ଟେଡ ଆଜିକାଲି ଦୁନିଆରେ ବହୁତ ଭଲ ସବୁ ପ୍ରକାର ଗୁଣ ଥିବା ଦରକାର।
ସବୁ ଜିନିଷ ଜାଣିଲେ ଭଲ।
ଗୀତ ବି ଗାଏ, ଡ୍ୟାନ୍ସ ବି କରେ, ଆଉ ମାନେ ଏମିତି କିଛି ଅଛି ମାନେ ଅ ମାନେ ଅଦର ଆ ଆକ୍ଟିଭିଟି ସବୁ ଅଛି ତମର?
ହଁ ମତେ ବି ସେଇ ମାନେ ଛୋଟ ମୋଟ ପେଣ୍ଟିଂ ଏତେ ବି କରେନି। ଆ ଏ ଆଉ କଣ? ଗୀତ ଗୀତ ମାନେ କଣ କହିଲ ପ୍ରବନ୍ଧ ପ୍ରବନ୍ଧ ବି ଲେଖେ ଆଉ ଅଲଗା ଅଛି ଆଉ
ମୁଁ ଏ ଯୋଉଁ ଲେଖେ ପୋଏଟ୍ ଲେଖେ।
ହଁ ଯୋଉ ଯୋଉ କ୍ରିଏଟିଭ ରାଇଟିଂ ଆଉ ଏସେ ରାଇଟିଙ୍ଗ।
ହଁ।
ହୁଁ। ହଉ ତମ ଭାଇ ଭଉଣୀ ସବୁ କଣ? ଭାଇ ଭଉଣୀ ସବୁ ଭଲ ଅଛନ୍ତି।
ହଁ ମୋର ଗୋଟେ ଭାଇ ମୁଁ ଗୋଟେ ଭଉଣୀ ତମର?
ହୁଁ ମୁଁ ବି ସେଇ ଗୋଟେ ଭାଇଟେ।
ହ୍ୟାଲୋ।
ହଁ ଗୋଟେ ଭାଇଟେ ଖାଲି।
ଆଛା ତମ ଯୋଉ ଓ କଣ କହିଲ ତମେ ଖାଇଛ କଣ ଆଜି ପଚାରିଲି?
ମୁଁ ଖାଇଛି ପଖାଳ ଭାତ
ହୁଁ।
ତ ମାନେ କହିଲ ପୁରା ସାଧା ଖାଏ ହେଲା।
ଆଛା ମାନେ ତମେ ଯୋଉ ନନଭେଜ
ଖାଏନି। ପୁରା ହଁ ହଁ। ପୁରା ନିରାମିଷ ଖାଏ ହେଲା ତ ସେଥିପାଇଁ ଦହି ପଖାଳ। ଆଉ ଶାଗ ଭଜା ବଡି ଚୁରା ଆ ଆମ୍ଵ ତ ମାନେ ଖରାଦିନେ ତ ଆମ୍ବ ଆବ ଖାଇଛି ଆଉ ତମେ?
ତମେ
ହୁଁ। ତମର ଟିକେ ଇଣ୍ଟରନେଟ ପ୍ରୋବ୍ଲେମ ହଉଛି ନୁହେଁ।
ହଁ ଇଣ୍ଟରନେଟ ପ୍ରୋବ୍ଲେମ ହଉଛି ବର୍ଷାଟା ଉଠିଛିର ପାଗଟା ଭଲ ନାହିଁ ତ ସେଥିପାଇଁ
ହୁଁ। ଆଉ କଣ କୋଉ ଜାଗା ସବୁ ବୁଲିବାକୁ ଭଲ ଲାଗେ। ଆ
ଏକ୍ସପ୍ଲୋର